ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ଭଏସ ଶୁଭୁଚି ଆପଣଙ୍କୁ।
ଆଜ୍ଞା ଆଜ୍ଞା ଆପଣଙ୍କ ଭଏସ ପୁରା କ୍ଲିଆର୍ଲି ସୁବୁଚି ମତେ।
ଆଚ୍ଛା କୋଉଠୁ କହୁଥିଲେ?
ହାଲୋ। ହୁଁ ହୁଁ।
ହାଲୋ।
ହାଲୋ।
ହାଲୋ ହଁ ଆଜ୍ଞା ଶୁଭୁଛି କୁହନ୍ତୁ।
ମୁଁ କହୁଥିଲି ଆପଣ କୋଉଠୁ କହୁଥିଲେ।
ଆଜ୍ଞା ମୁଁ କେନ୍ଦୁଝରରୁ କହୁଥିଲି।
ହଁ ହଁ କଣ କରୁଛନ୍ତି।
ଆଜ୍ଞା ମୁଁ ଏଇ ଏବେ ଟିକେ ବସିଥିଲି ବାହାରେ ଆସିକି ବର୍ଷା ଛାଡିଥିଲା ତ ବାହାରେ ଆସିକି ଟିକେ ବସିଥିଲି
ହଁ।
ଆଜ୍ଞା ଆପଣ କେନ୍ଦୁଝର ବିଷୟରେ କିଛି ଜାଣିଛନ୍ତି ନା ଜାଣିନାହାନ୍ତି।
ନା
କୁହନ୍ତୁ?
ଆଜ୍ଞା ଓଡିଶାର ଉତ୍ତର ଭାଗରେ ଅବସ୍ଥିତ କେନ୍ଦୁଝର ଏହା ଏକ ପ୍ରମୁଖ ଜିଲ୍ଲା।
ଆଜ୍ଞା।
ଆଜ୍ଞା। ସବୁଚି ଆଜ୍ଞା।
ହଁ ଶୁବୁଚି କୁହନ୍ତୁ?
ଆଜ୍ଞା ଓଡିଶାର ଉତ୍ତର ଭାଗରେ ଆଜ୍ଞା କେନ୍ଦୁଝର ଜିଲ୍ଲା ଅବସ୍ଥିତ।
ଆଜ୍ଞା।
ଆଜ୍ଞା ଏହା ହଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଖଣି ସମ୍ପଦ ଓ ଆଦିବାସୀ ବହୁଳ ଏକ ଜିଲ୍ଲା।
ହୁଁ।
ଆଜ୍ଞା ଶୁବୁଚି ନା।
ହଁ ଶୁବୁଚି ଆପଣ କୁହନ୍ତୁ ମୁଁ ଶୁଣୁଛି।
ଆଜ୍ଞା ଆଠ ହଜାର ତିନିଶହ ଆଜ୍ଞା ବର୍ଗ କିଲୋମିଟରରେ ପରିଚିତ ଏହା ଏକ ଜିଲ୍ଲା। ଯାହା ସିମାକୁ ଝାଡ଼ଖଣ୍ଡ ଲାଗିଛି।
ହୁଁ।
ଆଜ୍ଞା କେନ୍ଦୁଝର ମାନେ କେନ୍ଦୁଝର ନାମ କେମିତି ହେଇଛି ଆପଣ ଜାଣିଛନ୍ତି ନା ସେ ବିଷୟରେ କିଛି କହିବି।
କୁହନ୍ତୁ?
ଆଜ୍ଞା କେନ୍ଦୁ ଜାଣିଛନ୍ତି କେନ୍ଦୁ ହେଲା ଗୋଟେ ଗଛ ଆଜ୍ଞା କେନ୍ଦୁ ଗଛ ଶୁଣିଚନ୍ତି।
ହଁ ଖେନ୍ଦୁ ଗ ମାନେ ଗଛ ଦେଖିଛି ପ୍ଲସ କେନ୍ଦୁ ବି ଖାଇଛି।
ଆଜ୍ଞା ତ କେନ୍ଦୁ ଗଛରୁ ଆଜ୍ଞା କେନ୍ଦୁ ଆସିଚି। ଆଉ ଝର ହେଲା ମାନେ ଝରଣା ଜଳପ୍ରପାତ। ତ କେନ୍ଦୁଝରରେ ଯୋଉ ଖଣ୍ଡାଧାର ଜଳପ୍ରପାତ ଅଛି।
ଆଜ୍ଞା।
ଆଜ୍ଞା ସେଇଠୁ ଝର ଆସିଛି ତ ମିଶିକି ହେଇଛି କେନ୍ଦୁ ଝର।
ହୁଁ।
ତ ଆଜ୍ଞା ପିକନିକ ଜାଗା ସବୁ ଜାଣିଛନ୍ତି କଣ କଣ ଅଛି କେନ୍ଦୁଝର ରେ।
ନା ସେମତି କେବେ ପିକନିକ କେବେ ମାନେ ତ ମୁଁ ତ କେବେ ପ୍ରାୟ ପିକନିକ କେବେ ଯାଇନି।
ଆଜ୍ଞା ଆପଣ ତ ଜାଣିଛନ୍ତି ମା ଘଟଗାଁ ତାରିଣୀଙ୍କ ମାଙ୍କ ପୀଠ ଅଛି।
ହଁ।
ଆଜ୍ଞା। ସେତିରେ ଆଜ୍ଞା ବୁଲାବୁଲି କରିବେ ତାପରେ ପାଖାପାଖି ଜାଗା ବି ଅଛି ଆପଣ ପିକନିକ କରିକି ଭୋଜି ବି କରିପାରିବେ। ତାପରେ ଆଜ୍ଞା ଖ ଖଣ୍ଡାଧାର ଜଳପ୍ରପାତ ଅଛି ଏହା ଏକ ସୁନ୍ଦର ଜଳପ୍ରପାତ ଯୋଉଟା କି ଉଁ କେତେ ଏହା ତଥାବି ତିରିଶ ରୁ ଚାଳିଶ ଫୁଟ ଉପରୁ ଆଜ୍ଞା ଝରଣା ର ଯୋଉ ପାଣି ଖସୁଚି ଆପଣ ଦେଖିବେ ତାର ସୌନ୍ଦର୍ଯ୍ୟ ଯୋଉ ତେ ମନୋରମା ଲାଗିବ।
ହୁଁ ହୁଁ
ଆଜ୍ଞା ଶୁବୁଚି।
ହଁ ଶୁବୁଚି କୁହୁନୁ ଶୁଣୁଚି ଆ
ଆଜ୍ଞା ତାପରେ ଆଜ୍ଞା ବଡ ଘାଗେରା ଆଉ ସାନା ଘାଗେରା ଅଛି।
ହୁଁ ହୁଁ
ଆଜ୍ଞା। ଏହା ପିକନିକ୍ ଆଉ ଆଜ୍ଞା ପ୍ରାକୃତିକ ଦୃଶ୍ୟ ଦେଖିବା ପାଇଁ ଏହା ବହୁତ ସୁନ୍ଦର ଜାଗା ଗୋଟେ।
ହୁଁ ହୁଁ
ତାପରେ ଆଜ୍ଞା ଗୋନାସିକା ବି ଅଛି। ଗୋନାସିକା ମାନେ ଗୋ ନାସିକା ମାନେ ଗୋରୁର ନାକ।
ଉଁ ହୁଁ।
ଆଜ୍ଞା। ଗୋନାସିକା ମାନେ ଆଜ୍ଞା ସେଠି ଏକ ଜାଣିଛନ୍ତି କଣ ଅଛି, ମାନେ ଗୋଟିଏ ନାକରୁ ଗୋରୁ ରୋ ଗୋ ଗୋଟିଏ ନାକରୁ ଆଜ୍ଞା ପାଣି ବାହାରୁଚି। ଯେ ଏଥିରୁ ବୈତରଣୀ ନଦୀ ବାହାରିଚି। ଆଉ ଗୋଟିଏ ନାକରୁ ଆଜ୍ଞା ବାଲି ବାହାରୁଚି।
ତ ସେଥିପାଇଁ ଆଜ୍ଞା ସେଟା ଗୋନାସିକା ନାମରେ ପ୍ରସିଦ୍ଧ।
ହୁଁ ହୁଁ।
ଆଜ୍ଞା ଆଉ ଆଜ୍ଞା ସୀତାବିଞ୍ଜି ବି ସୀତାବିଞ୍ଜି ବି ଅଛି ବୁଲିବା ପାଇଁ। ତ ସେ ସେଥିରେ ସେଠି କଣ ଅଛି କୁହନ୍ତ ନା ପଥରରେ ଖୋଦିତ ଚିତ୍ର ଆଜ୍ଞା ଐତିହାସିକ ବହୁତ୍ ବହୁତ୍ ସୁନ୍ଦର ସୁନ୍ଦର ଜିନ୍ ଜିନିଷ ସବୁ ଅଛି। ମାନେ ସବୁ ପଥରରେ ସେଠି ବନା ହଉଚି ଆଜ୍ଞା ହାତ ଚିତ୍ର ମାନେ ଯେମିତି କହିବେ। ମାନେ କଣ କହିବି ମାନେ ସବୁ ପଥରକୁ ଆଜ୍ଞା କଟା ହେଇକି ସେଠି ସେଥିରେ ସବୁ ଆଜ୍ଞା ସୁନ୍ଦର ସୁନ୍ଦର ଜିନିଷ ମାନେ ଯେମିତି ପାତ୍ର ଆଜ୍ଞା
ହଁ। ଜାଣିଚି ସେମିତି କିଛି ପଥରରେ କ ଟାହେଇକି ହୁଏ। ଦେଖିଚି ବି ହୁଁ।
ତାପରେ ତ ଆଜ୍ଞା ଜାଣିଛନ୍ତି ଆପଣ କେନ୍ଦୁଝର ଯେହେତୁ ଜଙ୍ଗଲ ଆଉ ଖଣିଜ ସମ୍ପନ୍ନରେ ପରିପୂର୍ଣ୍ଣ ଏକ ଜିଲ୍ଲା। ତ ଆପଣ ସେଥିରେ ପାଇବେ ଆଜ୍ଞା ମାଙ୍ଗାନିଜ୍ ପାଇବେ। ଆଉ ତାପରେ ଲୁହା ପଥର ବି ପାଇବେ। ଆଉ ଆଜ୍ଞା ଏବେ ବି ଆଜ୍ଞା ଜାଣି ଯୋଡା ବୋଲି ଗୋଟେ ଜାଗାରେ ସେଠି ଆଜ୍ଞା ସୁନାର ସନ୍ଧାନ ମିଳିଚି।
ଉଁ ହୁଁ।
ଆଜ୍ଞା। ତ ଏଠି ସେଠି ରେ ଏବେ ମାନେ ଖୋଳାଖୋଳି ଚାଲିଚି ତ ସୁନା ଯଦି ସେଠୁ ମିଳିଲା ତ କେନ୍ଦୁଝର ସୁନା ଜିଲ୍ଲା ସୁନାର ଜିଲ୍ଲା ବି ଆଜ୍ଞା ପ୍ରସିଦ୍ଧ ହେଇଯିବ।
ଉଁ ହୁଁ।
ଆଜ୍ଞା। ତ କେନ୍ଦୁଝର ବିଷୟରେ ତ ଏତିକି ମୁଁ କହିଲି। ଆପଣ କଣ କୋଉଠି ରହୁଛନ୍ତି?
ଆମର ସାଲେପୁର।
ଆଜ୍ଞା। ସାଲେପୁରରେ ତ ମା କଣ ମା ଅଛନ୍ତି ବୋଧେ?
ନା ଏଇଠି ସାଇଶ୍ଵରୀ ମନ୍ଦିର ଜଗନ୍ନାଥଙ୍କର।
ଆଜ୍ଞା ଆଜ୍ଞା। ସେ ବିଷୟରେ କିଛି କୁହନ୍ତୁ କଣ।
ହାଲୋ।
ହାଲୋ। ହଁ ଆଜ୍ଞା ଶୁଭୁଚି କୁହନ୍ତୁ।
କୁହନ୍ତୁ। ନାଇଁ ମୋର ରିସେଣ୍ଟଲି ମ୍ୟାରେଜ୍ ଏବେ ତ
ଆଜ୍ଞା।
ତ ଏଠି ନୂଆ ଯେହେତୁ, ଏଠି କିଛି ସେମିତି କିଛି ମୁଁ ଜାଣିନି।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ଘରେ ସବୁ କିଏ କିଏ ଅଛନ୍ତି ତାହେଲେ?
ଆମ ଘରେ ଅଛନ୍ତି ମାନେ ଆମ ଘରେ ମୋ ବାପା ମା ଆମେ ଦି ଭଉଣୀ ଗୋଟେ ଭାଇ। ଆଉ ଜେଜେ ଅଛନ୍ତି ଜେଜେମା ଅଛନ୍ତି। ଆଉ ଏଠି ଶାଶୁଘରେ ମୋ ଶାଶୁ ଅଛନ୍ତି। ଆଜ୍ଞା।
ଆଜ୍ଞା। ତ ସେଠି କେ କିଏ ଅଛନ୍ତି ଆପଣ
ଏଠି ଶାଶୁ ଅଛନ୍ତି ଆଉ ବଡ ଭାଇ ଅ ଅଛନ୍ତି ମୋ ଜା ବି ଅଛନ୍ତି ଆଉ ତାଙ୍କ ଦିଟା ଝିଅ ଅଛ ଏମତି ଆ ସ୍ୱାମୀ ମୁଁ ଆଉ
ଆଜ୍ଞା ଆଜ୍ଞା। ତାଲେଗି ଆପଣ ସବୁ ଏତେ ଲୋକ ଅଛନ୍ତି ନୁହେଁ କି?
ହଁ।
ଏ ଆଉ ଆଜି ସକାଳୁ କଣ ଖାଇଥିଲେ?
ସକାଳେ ହେଇଥିଲା ଉପମା ହେଇଥିଲା ଖାଇଛୁ ଆଉ।
ଆଜ୍ଞା ଆପଣ ରୋଷେଇ କରିଥିଲେ ନା ଘରେ କିଏ ବନେଇ
ନାଇଁ ଘରେ ଶାଶୁ ବନେଇଥିଲେ।
ଆଜ୍ଞା ଆଜ୍ଞା ଆପଣଙ୍କ ରୋଷେଇ କିଛି ଆସେ ନା କଣ କଣ କିଛି ଆସେ କୁହନ୍ତୁ? ଯେହେତୁ ନୂଆ ନୂଆ ବାହା ହେଇଛନ୍ତି ଏବେ
ଆ ରୋଷେଇ ଆକଚୁଆଲି ମୁଁ ଏତେ କଲେଜ ସାରିଲି ତ ମୁଁ ଘର ଲୋକ କି ମୋତେ ରୋଷେଇ କରିବାକୁ ଦେଇନାହାନ୍ତି।
ଆଜ୍ଞା ଆଜ୍ଞା।
ଯୋଉ ଏଇଟା ହଁ ମୁଁ ଦେଖିଛି କି ଏଇଟା ହୁଏ ବୋଲି ମୁଁ ଦେଖିଛି ହେଇକି ମୋ ମାଆ କେବେ ମୋତେ ରୋଷେଇ କରିବାକୁ କେବେ ନିଜେ ବନେଇକି ଖାଇବେ କେବେ ମୁଁ କେବେ ନିଜେ ବନେଇକି ନିଜେ ବି କେବେ ଖାଇନି ହେ ନାଇ ଇ ମୋ ମାନେ ବୋଉ ମାନେ ମା ଯେ ଯିଦି କୁଆଟେ ଯଦି ବାହାରୁ ଯଦି କୋଉ କାମରେ ଯାଇଥିବି ସେ ରୋଷେଇ ରୋଷ କରିଦେଇକି ସେ ଆମ ପାଇଁ ଯାଇଥିବି।
ଆଜ୍ଞା। ଆଉ ଆଜ୍ଞା କୁଆଡେ ସବୁ ବୁଲାବୁଲି କରତେ କୁଆଡେ ଯାଇଛନ୍ତି।
ଆଜ୍ଞା।
ମୁଁ କହିଲି ବୁଲାବୁଲି କରିବା ପାଇଁ ସବୁ କୁଆଡେ ଯାଇଛନ୍ତି?
ନା ଘରେ ସେମିତି କିଛି ଛାଡନ୍ତିନି ବୁଲିବା ପାଇଁ।
ଆଜ୍ଞା ଆଜ୍ଞା ହଁ।
ମାନେ ଏକା ବି ଏକା ପିକନିକ କେବେ ବି ଛାଡ଼ି ନାହାନ୍ତି। ଆଉ କୌଣସି ଜାଗାକୁ ଏକା ବି ବୁଲାବୁଲି କରିବା ପାଇଁ ଛାଡିନାହାନ୍ତି କେବେ।
ଆ ଏକା ଆମେ ଯେହେତୁ ପୁ୍ଅପିଲା ଆମେ ବି ଯଛୁଁ ଯଛି ଟିକେ ବାହାରକୁ ବୁଲିବା ପାଇଁ କହିବି କୋଉ କୋଉ ଜାଗା ଯାଇଛି।
ଆଜ୍ଞା କହୁନାହାନ୍ତି।
ଆଜ୍ଞା ମୁଁ ତ ପ୍ରଥମେ ଯାଇଥିଲି ଆଜ୍ଞା ପୁରୀ ମହାପ୍ରଭୁ ତ ସେଠି ଅଛନ୍ତି ଆପଣ ଜାଣିଥିଲେ ସେଠି ନଗଲେ ହବନି।
ପୁରୀ କି କିଏ ନା ପୁରୀ କି ଯିଏ ଛୋଟ ଛୁଆ ଜନ୍ମ ହଉଛି ସିଏ ବି ପୂରି ଯାଉଛି।
ଆଜ୍ଞା ପୂରୀ ଯାଇଛି। ତାପରେ ଆଜ୍ଞା ଚନ୍ଦ୍ରଭାଗା ଯାଇଛି। କୋଣାର୍କ ଯାଇଛି। ଆଉ ଚିଲିକା ଯାଇଛି। ଚିଲିକା ଆପଣ ଯାଇଛନ୍ତି?
ହଁ ଚିଲିକା ଯାଇଛି।
ଆଜ୍ଞା କାଳିଯାଇ।
ହଁ କାଳି ଯାଇ ବି ଯାଇଛି।
ଆଜ୍ଞା ତାପରେ ତାରାତାରିଣୀ ଯାଇଛନ୍ତି?
ତାର ତାରିଣୀ ହଁ ତାରା ତାରିଣୀ ବି ଯାଇଛି।
ଆଜ୍ଞା ତାପରେ ହେଲା ଆଉ ସିଦ୍ଧ ବିନାୟକ। ଯୋଉ ଆଜ୍ଞା ଅଛନ୍ତି ସେଠି ଶହେ ଆଠ ଦେବ ଠାକୁର ଅଛନ୍ତି ମାନେ ସମିସ୍ତଙ୍କର ତ ସେଠି ଯାଇଛନ୍ତି।
ହଁ ହଁ ସେଠିକି ବି ଯାଇଛି।
ଆଜ୍ଞା ସେଟା ଯାଇଛନ୍ତି ତାପରେ ବାଲେସ୍ୱର ବି ଆଜ୍ଞା ମୁଁ ଥରେ ଯାଇଥିଲି। ଇମା ବି ଜଗନ୍ନାଥ ମନ୍ଦିର ଜାଣିଛନ୍ତି।
ଉଁ ନାଇଁ।
ଆଜ୍ଞା ତ ସେଠି ଥରେ ଯାଇଥିଲି। ତାପରେ ଏବେ ଯାଜପୁର ରେ ଆଜ୍ଞା ମିନି କେଦାରନାଥ ଖୋଲିଛି। କେଦାରନାଥ
ହଁ ସେଇଠି ହଁ ସେଠିକି ବି ଯାଇଛି। ସେଇଠି ମାନେ ଆମ ହିଁ ଘର ସେଇ ଏଇ ଇଏ ଭିତରେ ଯାଉଛି।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣଙ୍କ ଘର ମାନେ କୋଉଠି ଯାଜପୁର ଜିଲ୍ଲାରେ?
ନାଇଁ।
ଆଜ୍ଞା କୋଉ ଜାଗା?
ଆମର ଏଇ ସାଲେପୁୁରରେ ପଡ ଏ ସାଲେପୁର ମାନେ ଉ ବ୍ଲକ ଟା ହିଁ ସାଲେପୁରରେ ଯାଉଛି। କିନ୍ତୁ ଆମ ଗାଁ ଟା ସେଇଟା ଛୋଟିଆ ଟା ଗାଁ ଟା ଛୋଟ ଗାଁ ଟା ଆଉ। ଆମର ସରସ୍ଵତୀ ପୂଜା ଭଲ ହୁଏ। କାର୍ତ୍ତିକ ମାସରେ ଆମର ଅ ମାନେ ଆମ ନିଜର। ଯୋଉ କା କାର୍ତ୍ତିକ ମାସ ଯୋଉ କାର୍ତ୍ତିକ ପାଞ୍ଚ ପାଞ୍ଚ ଦିନି ପାଞ୍ଚ ଦିନ ଆମର ହିଁ ରାସ ଟାଇପ ର ଗୋଟେ ହୁଏ। ଠାକୁରଙ୍କୁ ଭଜନ କୀର୍ତ୍ତନ ହୁଏ। ସେ ସବୁ ମାନେ ଲାଷ୍ଟ ଦିନ ଭୋଜି ଭାତ ହୁଏ। ଆଉ ତାପରେ ଆମର ଅଷ୍ଟମି ଦିନ ଆମର ଠାକୁ ଠାକୁର ବି ବାହାରନ୍ତି ଗୋଟେ ଗାଁ ରେ ବି ଯାତ୍ରା ଟାଇପର ବଡକିିନି ହୁଏ।
ଆଜ୍ଞା ଆଜ୍ଞା।
ହଁ ମେଲଣ ଫେଲଣ ବି ହୁଏ। ଆ କର ଯାଆନ୍ତି ଭୋଗ ଫୋଗ ଖାଇକି ସବୁ। ଯାତ୍ରା ଯେମିତି ହବା କଥା ସେମିତି ହୁଏ। ତାପରେ ପୁଣି ଠାକୁର ଆସନ୍ତି।
ହଉ ଆଜ୍ଞା ମୁଁ ରଖୁଛି କେତେବେଳେ ପରେ ଫାଙ୍କା ହେଲେ ଆପଣଙ୍କୁ ପଚାରିବି ପୂଜା ପର୍ବ ବିଷୟରେ ଟିକେ।
ଆଜ୍ଞା।
ଆଜ୍ଞା ଧନ୍ୟବାଦ।
ହୁଁ।